ହଁ କେ କେମିତି ଅଛ?
ଭଲ ଅଛି, ତୋମେ?
ହଁ ମୁଁ ବି ବହୁତ ଭଲ ଅଛି। ଆଉ ଆଜି, ଆଜି ମଧ୍ୟାହ୍ନରେ କଣ ଖାଇଥିଲ?
ମଧ୍ୟାହ୍ନରେ ମୁଁ ଖାଇଥିଲି ଭାତ ମାଛ ତରକାରୀ ପୋଟଳ ଆଳୁ ଭ ଜା ଆଉ ଆମ୍ବ।
ହଁ ବହୁତ ଭଲ। ଆଜି ତୋମର ସକାଳୁ ଏବେ ଯାଏ ମାନେ କେମିତି ଆପଣଙ୍କର ଦିନଟା ଆଜି କଟିଲା? କେମିତି ଆଜି କଣ କଲେ? ସ କାଳୁ ଏ ଯାଏ?
ସକାଳୁ ମୁଁ କିଛି ନାହିଁ, ସକାଳୁ ଟିକେ ଉଠିଲି, କାଲି ଟିକେ ଡେରିରେ ଶୋଇଥିଲି ଯେହେତୁ ଟିକେ ମୁ ଣ୍ଡ ବିନ୍ଧା ହଉଥିଲା, ଆଜି ଟିକେ ଲେଟ୍ ରେ ମାନେ ଡେରିରେ ଉଠିଲି। ଉଠିକି ମୋ ନିତ୍ୟକର୍ମ ସାରିଲି, ସାରିକି ତାପରେ ଟିକେ ମାନେ ଯାହାବି ଟିକେ ପଢା ପଢି ଟିକେ ପାଠ ଟିକେ ଦେଖିଲି କଣ ମାନେ ପଢୁଛି ମୁଁ ଗୋଟେ କ୍ଲାସ୍ କରୁଚି। ତ ସେଇଟା ଦେଖିଲି ଟିକେ କଣ ମାନେ ଟା- ମାନେ କିଛି ବି ଗୋଟେ କିଛି ଅଛି କରିବା ପାଇଁ କି କଣ ମୁଁ ଦେଖିକି ଟିକେ କରିଦେଲି, ଟିକେ ପଢିଦେଲି, ତାପରେ ଉଁ, ଆଉ ତାପରେ ଟିକେ ବସିଲି, ବସିକି ତାପରେ ଗଲି ଟିକେ ଗାଧେଇବା ପାଇଁ ଗଲି, ତାପରେ ମାଆଙ୍କୁ ଟିକେ ରୋଷେଇ ରେ ଟିକେ ସାହାଯ୍ଯ କରିଥିଲି, ତାପରେ କରିକି ମାଆଙ୍କର ମୋର ଖାଇକି ଏଇ ଆସିକି, ଏଇଠି ଟି କେ ବସିଛି ଆଉ।
ଓହୋ, ଠିକ ଅଛି, ତୋମ ପରିବାରରେ କିଏ କିଏ ଅଛନ୍ତି?
ଆମ ପରିବାରରେ ମୋ ବାପା, ମୋ ମମି, ଆମ ପୁଅ ଆଉ ମୁଁ।
ଓ, ଜେଜେ ମା ଜେଜେ ବାପା?
ଜେଜେମା ଜେଜେବାପା ସିଏ ଅଛନ୍ତି ଯେ କିନ୍ତୁ ଆମଠୁ ମାନେ ଦୂରରେ ଅଛନ୍ତି ଆଉ।
ଅହ।
ଜେଜେ ନାହାନ୍ତି, ଜେଜେମା ଅଛନ୍ତି, ସେ ଆମଠୁ ଦୂରରେ ଅଛନ୍ତି।
ଆଜ୍ଞା। ଆଉ ଆଗକୁ କିଛି ପ୍ଲାନ୍ ଅଛି ପଢିବାର, ନାଇଁ
ଆଗକୁ ହଁ, ଆଗକୁ ପ୍ଲାନ୍ ଅଛି କିନ୍ତୁ ଅ ଭାବିଛି କିନ୍ତୁ ଏପର୍ଯ୍ୟନ୍ତ ଟିକେ ମାନେ ଠିକ ସେ ମାନେ ନିଷ୍ପତ୍ତି ନେଇନି କିନ୍ତୁ ଭାବିଛି ଆଉ ପ ବୋଲି ଆଉ।
କୋଉ ଲାଇନରେ ଯିବାକୁ ଆପଣ ଚାଉ ଚାହୁଁଛନ୍ତି? ଶିକ୍ଷକ ନାଇ
ନା ମୁଁ ତ ବି ସି ଏ କରୁଥିଲି ଯେହେତୁ ମୁଁ ସଫ୍ଟୱାର ଲାଇନରେ ମୁଁ ଯିବାକୁ ଚାହିଁବି।
ଓ ହଁ।
ଏ ଲାଇନ ରେ ହିଁ ମୁଁ ଯିବାକୁ ଚାହୁଁଛି। ତାପରେ ଏଇଆ ହିଁ ଭାବିଛି ତାପରେ ମଝିରେ ବି କିଛିଟା ମାନେ ପ୍ରବେଶିକା ପରୀକ୍ଷା ଦଉଥିଲି ତାପରେ କଣ ହବ କଣ ନାହିଁ ତାପରେ ସରକାରୀ ଉଁ ପ୍ରବେଶିକା ପରୀକ୍ଷା। ତ କିଛି ବି ହେଇପାରେ ତ କହି ହଉନି ତାପରେ ଏବେ ସବୁ ଚେଷ୍ଟା ଜାରି ରଖିବି ଯାହା ହବ।
ଆଜ୍ଞା।
ଆଉ ତମର କଣ ପ୍ଲାନିଙ୍ଗ୍ ଅଛି?
ଆ ମୋର ତ ପ୍ଲାନିଙ୍ଗ୍ ଅଛି ଜଣେ ଶିକ୍ଷୟତ୍ରୀ ହେବା ପାଇଁ। ତ ଦେଖ ଖିବା କଣ ହଉଛି ପଢାପଢି କରୁଛି ମୋ ଦ୍ଵାରା ଯେତିକି ସମ୍ଭବ ମୁଁ କରୁଛି ଚେ ଚେଷ୍ଟା କରୁଛି ତ ଦେଖିବା ଭଗବାନଙ୍କ ଉପରେ ନିର୍ଭର କରେ। ଆଜିକାଲି ତ ଯୋଉ କୁହନ୍ତିନି ଗମେଣ୍ଟ ଚାକିରିଟା ପାଇବା ଏତେ ସହଜ ନୁହେଁ ଲକ ଉପ୍ ଉପରେ ନିର୍ଭର କରେ ତ ଦେଖିବା କଣ ହଉଛି।
ହୁଁ। ଏଇ ତ ଲକ୍ ଉପରେ
ଏବେ ଟିକେ ଫାଇନାନ୍ସିଆଲ୍ ପ୍ରୋବ୍ଲେମ୍ ପାଇଁ ମୁଁ ଜବ୍ ଟା କରିଛି। ତ ଜବ ପରମାନେଣ୍ଟ ନୁହେଁ ମୁଁ ଏଠି ପରମାନେଣ୍ଟ ରହିବିନି। ହୁଁ ଦେଖୁଛି ଗମେଣ୍ଟ ଜବ ପାଇଁ ପ୍ରିପାରେସନ୍ ହଉଛି।
ଆମର ବି ଟିକେ ଆର୍ଥିକ ପରିସ୍ଥିତି ବି ଏତେ ଭଲ ନୁହଁ।
ହଁ ସମାନ ସେମ ବି ଆମର ବି ସେମ।
ଏହି ମାନେ ମଧ୍ୟବିିତ ତ ପରିବାରରେ ଜନ୍ମ ହେଲେ ଏଇଆ ହି ଅସୁବିଧା ସମ୍ମୁଖୀନ କରିବାକୁ ପଡେ।
ହଁ। ମଧ୍ୟବିତ୍ତ ପରିବାର ହିଁ ମାନେ କଣ କହିଲ ଯୋଉ ମାନେ ଧନୀ ଘରେ ଜନ୍ମ ହେଲେ ସେମାନେ ନା ସେମାନେ ଗଭମେଣ୍ଟ ଚାକିରୀକୁୁ ବି ସେମାନେ ନିଜର କରି ନଉଛନ୍ତି। ପଇସା ଦେଇଦେବେ ଗଭମେଣ୍ଟ ଚାକିରି ତାଙ୍କ ହାତରେ ପାଇଯିବେ ଆଉ ଯୋଉମାନେ ତଳ କ୍ଲାସ ମାନେ
ଯୋଉମାନେ ପୁରା ଗରିବ ରହିଲେ ସେମାନେ ତ ଗରିବ ସେ କହିଲେ କି ଆମେ ଗରିବ ତ ଆମେ ଖ
ହଁ ଖଟିକି ଖାଇବୁ ଆମେ କଣ ପାଇଁ ସେଥିରେ ପଶିବୁ। ଆମେ ଆମର ଦିନକୁ ଯୋଉ ଦୁଇଶହ ଟଙ୍କା ଆଣିବୁ ଆମେ ଆମର ସେଥିରେ ଚଳିବୁ।
ନା ତାଙ୍କର ପୁରା ଯାଯାବର ଜୀବନଯାପନ ତାଙ୍କର।
ହଁ। ଆଉ ଯୋଉ ମାନେ ମଧ୍ୟମିତ ହିଁ ହେଲେ ସେଇମାନେ ହିଁ ହଇରାଣ।
ତାପରେ ବି ଆଜିକାଲି ବି ସବୁ ଯୋଉ ଅନୁସୁ ଅନୁସୂଚିତ ଜାତି ସବୁ ରହିଗଲେ। ତାପରେ ଆମର ଯୋଉ ରହିଗଲା ସବୁ ଜେନେରାଲ ଆଉ ଓ ବି ସି ଯୋଉ କ୍ୟାଟାଗୋରୀ ଯେ ତିକି ରହିଲେ ସେମାନେ ବି ଟିକେ ହଇରାଣ ହଉ ଚନ୍ତି। ମାନେ ସେ ଆଗ ମାନେ ଅନୁସୂଚିତ ଜା ତିଙ୍କୁ ଆଗେ ମାନେ ମିଳିଯାଉଚି ଇଏଟା। ଆମକୁ ଟିକେ ଲେଟ୍ ରେ ଲେଟ୍ ହଉଚି ମିଳିବା। ଏଇଟା ଟିକେ ପ୍ରୋବ୍ଲେମ୍ ହଉଚି।
ମୁଁ ଯୋଉ ସିଟି ଏଣ୍ଟ୍ରାନ୍ସ ଦେଇଥିଲି, ମାନେ ଗତ ବର୍ଷ ଦେଇଥିଲି ସିଟି ଏକ୍ଜାମ୍ ତ ମୋର ଦୁଇ ମାର୍କ ପାଇଁ କଟିଗଲା। ତ ମୋର ଯେହେତୁ କାଷ୍ଟ୍ ତ ଜେନେରାଲ ଆସି ଯାଉଚି ନା, ତ ମୋର ଦୁଇ ମାର୍କ ପାଇଁ କଟିଗଲା। କୁହନି ଏତେ ସେଦିନଠୁ ମାନେ ଏତେ ଭାଙ୍ଗି ଯାଇଚି କହିବାର କଥା ନାହିଁ।
ହୁଁ।
ସେଥିପାଇଁ ଲକ୍ ଉପରେ ହିଁ ନିର୍ଭର କରେ। ଯଦି ଲକ୍ ଥାଆନ୍ତା ଦୁଇ ମାର୍କ ଥୋଡି ନା ହେଇନଥାନ୍ତା, ଦୁଇ ମାର୍କ ହେଇଯାଇଥାନ୍ତା କେମିତି କଣ। ମୋର ମାନେ ଭାଗ୍ୟରେ ନାହିଁ ସେଟା। ତ ହେଇପାରିଲାନି।
ହେଇଟା ପା ଭଗବାନ ବି ଚାହିଁଲେ ହବ। କିନ୍ତୁ ସବୁବେଳେ ପଜିଟିଭ ରହିବା ଦରକାର। କି ମୋର ହବ ହବନି କଣ ପାଇଁ ହବ। ଏଇଆକୁ ନେଇକି ବଞ୍ଚିବାର ଅଛି। କିନ୍ତୁ ସବୁବେଳେ ଭାଙ୍ଗି ପଡିଲେ
ପଜେଟିଭ୍ ରେ ରହିଲେ ହେବ ଯେ କିନ୍ତୁ ଲୋକ ମାନଙ୍କର ଯୋଉ କ କଥାବାର୍ତ୍ତା ଗାଁ ରେ ତ ତମେ ଜାଣି
ଆରେ ଶୁଣ ଯୋଉ ଏଇଟା କହିଲ କି ଲୋକମାନଙ୍କ କଥାବାର୍ତ୍ତା ତମେ ଲୋକମାନଙ୍କ କାମ ହିଁ ସେଇଆ, ସେମାନେ କହିବେ। ମାନେ ଯେପର୍ ତମେ ଉପରକୁ ଉଠି ଯିବ ନା କହିବେ ହଁ ସେ କଣ କରୁଥିଲେ କି ସେ ଏମିତି ହେଇକି ମାନେ ଉଠି ଯାଇଚି, ଥରେ ତମେ ତଳକୁ ଇଏ ହେଇଗଲ ହାଲୋ।
ହଁ ହଁ ଶୁବୁଚି ଶୁବୁଚି।
ଧର ତଳକୁ ତମେ ଇଏ ହେଇଗଲ, କହିବେ କି ଏଇ ସେ ଏମିତି କରିଥିଲା ବୋଲି ସେ ପାଇଲାନି। ଆରେ ଲୋକମାନଙ୍କ କଥା ଶୁଣିକି ବଢିବା ଟା ମାନେ ବଢିଲେ କିଛି ବି କରିପାରିବନି। ଲୋ ଲୋକମାନଙ୍କ କଥା ଟୋଟାଲି ଶୁଣିବା କିଛି ଦରକାର ହିଁ ନାଇଁ। ଏ ସେମାନଙ୍କ କାମ ସେମାନେ କହିବେ। ଆଉ ଏପଟେ ପୁରେଇକି ସେପଟେ ବାହାର କରିଦବା କଥା ତାଙ୍କ କଥା କୁ ସବୁ।
ହଁ ସେଥିପାଇଁ ତ ମୁଁ ଭୁବନେଶ୍ଵର ହିଁ ପଳେଇ ଆସିଲି। ମାନେ ଏ ରହି ପାରିଲିନି ଘରେ ଲୋକ ସାହି ପଡିଶା ମାନେ ଏମ୍ ଏତେ କହିବେ କି ଏଡେ ବଡ ଝିଅଟେ ହେଲାଣି ସେ ସବୁବେଳେ ତ ପଢୁଚି ସବୁବେଳେ ତ ଟ୍ୟୁସନ୍ ଯାଉଚି କୋଚିଂ ଯାଉଚି ଆଜି ପର୍ଯ୍ୟନ୍ତ କିଛି ଚାକିରୀ ହେଇ ପାରିଲାନି।
ହଁ। ଆରେ ଲୋକ ମାନଙ୍କ କଥା ତମେ ଛାଡ। କି ଛି ଜାଗାରେ ବି ଏମିତି ଅଛି ନିଜ ଘର ଲୋକ ହିଁ ତା ମାନେ ତାନା, ଏତେ ତାନା ଦେବେ, ଏତେ ତାନା ଦେବେ ଯେ, ମାନେ ଗୋଟେ, ମାନେ ନିଜକୁ ହିଁ ଖରାପ ଲାଗିବ କି ଭାଇ, ନିଜ ଘର ଲୋକ ହିଁ ଏମିତି ତାନା ଦଉଚନ୍ତି।
ହଁ ଅଁ ଅ।
ମାନେ ସେମାନେ ସବୁବେଳେ ଗୋଡ, ଗୋଡ ଟାଣିବାକୁ ପ୍ରସ୍ତୁତ ଥିବେ, କେବେ କହିବେନି କି ଛୁଆଟା ଏମିତି କରୁଚି, ସେ ଉଠିଯାଉ, ଆମେ ତାକୁ ଗୋଟେ ପ୍ରୋତ୍ସାହନ କରିବୁ ନା, ସେ ସେଟା ନାଇ, ଗୋଡ ଟାଣି ଦିଅ, ସେ ତଳେ ପଡିଗଲେ, ଆମେ ବସିକି ତାଳି ମାରିବୁ।
ମୁଁ ଗୁ ସେ ଜିନିଷ ଏଠେ ଜାଣିବାକୁ ପାଇଲେ କି, ଯୋଉ ଝିଅ ମାନେ ନା ସେଲ ଇଣ୍ଡିପେଣ୍ଡେଣ୍ଟ ହଉନାହାନ୍ତି, ସବୁବେଳେ ବାପା ମାଆଙ୍କ ଉପରେ ନିର୍ଭର କରୁଚନ୍ତି, ଭାଇ ଉପରେ ନିର୍ଭର କରୁଚନ୍ତି, କି ହଁ, ଆମେ ତ ଝିଅ ମାନେ, ଆମେ ରୋ ରୋଷେଇ ବାସ କରିକି ଦେଇଦବୁ ବାପା ଭାଇ ଆଣିକି ଆମକୁ ପଇସା ଦେଇଦେବେ, ଖାଇବା, ପିଇବା, ଆମେ ରହିବୁ। ତ, ସେମିତି ହେବା କଥା ନୁହେଁ କିନ୍ତୁ, ନିଜେ ଯେତିକି ନିଜ ଦ୍ଵାରା ଯେତିକି ହେଇପାରୁଚି ସେତିକି ହିଁ, ଇନକମ୍ କରିବା କଥା। ତ, ସବୁବେଳେ, ମାନେ ବାପା ମା, ବାପା, ଭାଇ ଉପରେ, ସବୁବେଳେ ନିର୍ଭର କରିବା କଥା ହିଁ ନୁହେଁ।
ଆ ଦାରୁ
ସବୁ କରିପାରିବେ। କରିପାରିବନି କଣ ପାଇଁ? ନିଜ ଉପରେ ସେତିକି ଭରସା ରଖିଲେ ସବୁ କରିହେବ, କି କିଛି ନ କରିବା ଇଏରେ ନାହିଁ।
ଆରେ ତାପରେ ବି ଗୋଟେ ଝିଅ ଟେ ଯେତେବେଳେ ହେଇଛି, ତ ସେ ବାହା ହବ ନା ହେଲେ ବି ତାପରେ ବାହା ହେଲା ପରେ ଆଜିକାଲି ସବୁ ଯୋଉ ଯୌତୁକ ପ୍ରଥାକୁ ନେଇକି, ଯବୁ ନିର୍ଯ ନିର୍ଯାତନା ଦିଆଯ ଯାଉଚି, କିଛି ବି
ଯୌତୁକ ନିର୍ଯାତନା କେମତି ଲୋକ, ମାନେ ଝିଅ ମାନଙ୍କୁ ମାର ବିି ଦିଆଯାଉଛି ସେଥିପାଇଁ।
ହଁ, ମାରି ଦିଆଯାଉଛି ତ, ସେଥିପାଇଁ ଯଦି ନିଜେ ଆମେ ଗୋଟେ, ମାନେ ନିଜେ ଯଦି ଆମେ ରୋଜଗାର କରିପାରୁ ଥିବା ତ, ଆମକୁ କିଏ ଡରାଇବ? ହଁ ସେମାନେ ହଇରାଣ କଲେ, ଆମେ ସେ ଠୁ ପଳେଇ ଆସିକି, ଆମ ନିଜ ରୋଜଗାରରେ ତ ଆମେ ଚଳିପାରିବା ନା।
ହଁ, ଠିକ କଥା।
ଆଉ, ସେଇଟା
ତାପରେ ନା, ଏବେ ଦେଖିବ ଝିଅ ମାନଙ୍କୁ ବି ପଢଉନାହାନ୍ତି। ମାନେ, କଣ କହିଲ?
ଦେଖିଲିଣି କି, ମାନେ ପୁଅ ମାନଙ୍କ ଠାରୁ ଏବେ ଝିଅ ମାନେ ଆଗରେ ଅଛନ୍ତି, ବହୁତ ଆଗରେ ଅଛନ୍ତି।
ହଁ, ଝିଅ ମାନେ ବହୁତ ଆଗରେ ଅଛନ୍ତି, ତଥାବି ଗାଁ ମାନଙ୍କରେ ଦେଖିବ, କିଛି କିଛି ଯୋଉ ତଳ କ୍ଳାସ ଗାଁ ମାନଙ୍କରେ ମାନେ ଝିଅ ମାନଙ୍କୁ ପଢେଇବାକୁ ହିଁ ଛାଡୁନାହାନ୍ତି, ସପ୍ ସପ୍ତମ, ଅଷ୍ଟମ ଯାଏ ପଢେଇ ଦଉଚନ୍ତି, ତାପରେ ରହ, ଘରେ ରହ। ତୁ ରୋଷେଇବାସ କର, ଆଉ ଦୁଇ ବର୍ଷ ଗଲେ ବାହାଘର ହେଇଯିବ ସଇଲା।
ଆରେ ସେ ଦୁଇ ବର୍ଷ ତ ଛାଡ, ସେ ଅଷ୍ଟମ ନବମ ବି ସେ ଛାଡୁନାହାନ୍ତି, ବାହାଘର କରେଇ ଦଉଚନ୍ତି। ମାନେ ଗୋଟେ କୋଉଠି ଭଲ ମି ମିଳିଲା, ତ ଛାଡ ତାକୁ ବାହାଘର କରିଦବା, ଆରେ ସେ ଝିଅ ଟା, ତମେ ତାକୁ ବାହାଘର କରିଦବ, ତାପରେ ଶାଶୁଘରେ ଯାଇକି ସିଏ ମାନେ ଚଳିବ ସେ ତା ଶାଶୁରର ନିର୍ଯାତନା ଦେବେ କି, କଣ କରିବେ, ସେ ତ ସହିପାରିବନି ନା, ଲାଷ୍ଟକୁ ନ ସହିପାରି ଏମତି ସବୁ ମାନେ ଇ ମାନେ ଆତ୍ମହତ୍ୟା ଅ କରିବାକୁ ଇଏ କରୁଚନ୍ତି, ଏମିତି ସବୁ ହଉଚି।
ଅଁହଁ।
ତ ସେଇଥିପାଇଁ ନିଜେ ଯଦି ରୋଜଗାର କରିଥିବତ କାହାକୁ ଡରିବା ନାଇଁ କଣ ବାହା ହଇରାଣ ହଇରାଣ କଲେ ସେଠୁ ବାହାରିକି ପଳେଇ ଆସିବ ନିଜେ ମାନେ ଇଏ ହେଇଯାଇଥିବ ଆଉ ତମକୁ କେହି ଡରିବାକୁ ନଥିବେ।
ହଁ ନିଜେ ମାନେ କୋଉଥିରେ ଳବି ଯୋଉବି ଉପରେ ପଢିଥିବ ଯଦି
ଆଉ ଘର ଲୋକବି କହିବେନିଯେ ତୁମୋ ଉପରେ ବୋଝ ହେଇକି ଅଛୁ କିକଣ। ମାନେ ଘର ଲୋକ ସବୁ ଘର ଲୋକ ନୁହଁ ଗୋ ୋଟେ ଗୋଟେ ଜାଗାରେ ଅଛନ୍ତି କଇ ଶାଶୁଘରୁ ମାନେ ଗାଁ ଲୋକଙ୍କ ରୁ ହେଲା ମୋଉପରେ ବୋ